ହାଲୋ। ହାଲୋ।
ଓ।
ହାଲୋ ଶୁଭୁଛି ଆପଣଙ୍କୁ ମୋ ଭଏସ?
ହଁ ଶୁବୁଚି।
ଆଛା ନାଇଁ ମୁଁ ଆପଣଙ୍କୁ ଫାଷ୍ଟ କରିଥିଲତ ସେଇଟା ରିସିଭ୍ ହେଲାନି ଯୋଉ ସେଇଟା ଟାସ୍କ ମାନେ ଆଉଥରେ କଲ କରିବି ନହେଲେ ସବମିଟ କଲା ପରେ ଆଉ ଥରେ ଉଠିଲା ସେଇ ଲାଗି। ହାଲୋ।
ଦୀପ ହଁ
ଓହୋ।
ହାଲୋ।
ଆଚ୍ଛା ମୁଁ ସେ ଭାବିଲି ନା ନା ଶୁଭୁଛି ଶୁଭୁଛି ମତେ। ମୁଁ ସେଇଆ ଭାବିଲି ନେଟୱାରକ୍ ପ୍ରୋବ୍ଲେମ ହେଇଥିବ ବୋଲି।
ହୁଁ।
ଆଚ୍ଛା ଆପଣ କଣ କରୁଛନ୍ତି ଏବେ?
ଏବେ ଘରେ ଅଛି।
ଓହୋ ଆଉ କଣ ଖାଇଲେ ଆଜି ଦିନରେ?
ଦିନରେ ଭାତ ଡ ଭଜା ଆଉ ଆଳୁଭର୍ତ୍ତା ଏମିତି ଆଉ।
ଓ ହୋ। ନାଇଁ ଆପଣ କୋଉଠି ଏ ନେଟୱାର୍କ ପ୍ରୋବ୍ଲେମ୍ ହୋଉଚି ତ ଆପଣ ଘର ପତା କୋଉଠି ପଚାରି ହବନି। ପର୍ସନାଲି ହେଇଯାଉଚି।
ହୁଁ ହୁଁ।
ଚା ହଁ। ନା ଆପଣଙ୍କୁ ମାନେ କଣ ହବିସ୍ କଣ ଆପଣ ମାନ କର। କଣ ଭଲ ଲାଗେ କରିବାକୁ?
ମତେ।
ଆଜ୍ଞା।
ହୁଁ। ମୁଁ ତ ଏଇ ଘରର ରୋଷେଇ ଫୋଷେଇ କରେ ଆଉ ବାକି ଯାହା ମୋବାଇଲ ଫୋବାଇଲ ଦେଖେ।
ଓହୋ ରୋଷେଇରେ କଣ କରିବାକୁ ଭଲ ଲାଗେ ଆପଣ ଓହୋ ଆପଣ ମାରେଜ?
ହୁଁ।
ଆଚ୍ଛା ଆ ଆପଣ ରୋଷ ରୋସେଇ ସେୟା ମତେ ଲାଗିଲା ବୋଲି ମୁଁ ସେ ଲାଗି ପଚାରିଲି ହବିସ୍ କଣ ବୋଲି। ଆଛା ଆପଣ ରୋଷେଇ ମାନେ ଭଲ ରେ ଶିଖିଚନ୍ତି ନା ସବୁ।
ସେତେବେଳେ ସେତେବେଳେ ବାହା ସାହା ଯେତେବେଳେ ହେଇନଥିଲି ତ ସେତେବେଳେ ପଢାପଢି ଧ୍ୟାନ ଦେଇଥିଲ ଆଉ।
ଓହୋ।
ଟିକେ କମିଯାଇଛି ପଢା ପଢି ଉପରେ ଧ୍ୟାନ।
ଆଚ୍ଛା ଆପଣ କଣ କଣ ରୋଷେଇ କରି ଆସେ?
ସବୁ ପ୍ରକାରର ରୋଷେଇ ଆସେ ଆଉ। ଆସେ ଆସେନି ସେମତି ମିଶେଇକି ଆଉ।
ତୋର ନାଇଁ ମତେ ତ ରୋଷେଇ ବିଲ୍ କୁ ଲ୍ ବି ଆସେନି ଭଲରେ।
ଆଉ ତମେ କଣ କରୁଚ?
ନାଇଁ ମୁଁ ଖାଉଥିଲି ଏଇନା। ହୁଁ ନାଇଁ ମୁଁ ଆକ୍ଚୁଆଲି ଜଲ୍ଦି ଖାଇଦିଏ ତ ସାତଟା ପୂର୍ବରୁ ମୁଁ ଡିନର ଖାଇଦିଏ ତ ସେଇଥି ଲାଗି।
ହୁଁ ଭଲ।
ଆଛା ଆପଣ ଆପଣ କେତେବେଳେ ଖାଇବେ କି ରାତିରେ ଡିନର୍।
ମୋର ଡିନ ଡିନର୍ ହବ ନଅଟା ଆଉ।
ଓହ ନଅଟା ଏତେ ଡେରି ହେଲାଣି ମୁଁ ଆମର ଜଲଦି ଖିଆ ହୁଏ ତ ସାତଟା ପୂର୍ବରୁ ଆମେ ଖାଇଦୋଉ। ସାତଟା ପୂର୍ବରୁ ଖାଇଲେ ଟିକେ କଣ ଫିଟ୍ ରହିବ ଆଉ ଜଲ୍ଦି ଖାଇଦେଲେ ଆଉ।
ହୁଁ।
ସାତଟା ପୂର୍ବରୁ ଆକ୍ଚୁଆଲି ଖାଇବା କଥା।
ହୁଁ ଆମର ମୁଁ ବି ସେଇ ଫଲୋ କଲିଣି ଯେ ସାତଟା ପୂର୍ବରୁ ଖାଇଦଉଚି ସବୁଦିନ୍। ସେଟା କିି ମାନେ। ସକାଳୁଉଠିକି ବି ଖିଆ ହଉଚି ସେଇଟା ସାତଟା ପୂର୍ବରୁ ଜଳଖିଆ ଖିଆ ହେଇଯାଉଚି ଟିକେ ଆଉ। ଆଚ୍ଛା ଆପଣଙ୍କୁ ରୋଷେଇରେ ମାନେ ସବୁଠୁ ଭଲ କଁ କରିପାରନ୍ତି?
ରୋଷେଇ ସବୁଠୁ ଭଲ ସବୁଠୁ ଭଲ ମୁଁ କରିପାରେ କି ଆଳୁ ଭଜା।
ଆଳୁ ଭଜା ଆଚ୍ଛା। ଆଳୁ ଭଜା ମତେ ଆଳୁ ଭଜା ବି କରେ ଆଚ୍ଛା କେମିତି କରନ୍ତି ଆଳୁ ଭଜା ଟିକେ କହିବେ?
ଆଳୁ କଟା ହେଇଥିବ ହାଲୋ? ହାଲୋ ଆଳୁ ଆଳୁ କଟା ହେଇଥିବ ଆଳୁ ତାପରେ ଟିକେ ତେଲ ପକା ହବ।
ହୁଁ ହୁଁ ହୁଁ ହୁଁ।
ତେଲ ପକେଇଲ କି? ଶୁଖିଲା ଲଙ୍କା ପକେଇ ଶୁଖିଲା ଲଙ୍କା ଜିଆ ପଡେ ତାପରେ ଆଳୁ ପକେଇକି କଟା ଆଳକୁ ହଳଦୀ ଗୁଣ୍ଡ ଲଙ୍କାଗୁଣ୍ଡ ଅଛି ଲଙ୍କାଗୁଣ୍ଡ ତା ପକେଇବନି ତାକୁ ଲଙ୍କ ଲଙ୍କା ଗୁଣ୍ଡଲୁଣ ପକେଇକି ତାପରେ ତାକୁ ଘୋଡେଇଦବା। ପାଞ୍ଚ ମିନିଟ୍ ଭିତରେ ହେଇଯାଏ ତ ଆଉ ଜଲ୍ଦି ସିଝିଯାଏ ଆଳୁ ଟା ବାସ୍ ଭାଜିଦେଲେ ହେଲା ଆଉ।
ହୁଁ ଆଳୁ ସିଝିଗଲେ ତ ହେଇଯାଉଥିବ ଆଉ। ମୁଁ ବି ମୁଁ ଆଳୁ ଭଜା ମାନେ ଭାଜିନି ମୁଁ ଖାଲି ରୁଟି କରିପାରେ ଆଉ ଚା କରିପାରେ ତାଠୁ ଅଧିକା ମୁଁ କିଛି କରିପାରେନି ବିଶେଷ କିଛି।
ମୁଁ ଆଉ କିଛି ବି ଶିଖି ନା ନଥିଲି ବା ଶିଖିଚି ଯାହାବି ଶିଖିଚି ବାହା ଘର ପରେ ଶିଖିଚି। ଆଳୁ ଭଜା ମୁଁ ବାହାଘର ପୂର୍ବରୁ ହିଁ କରେ।
ଓହୋ ମାନେ ବାହାଘର ପରେ ଆପଣ ଯେତିକି ବି ରୋଷେଇ ଶିଖିଛନ୍ତି ବାହାଘର ପରେ?
ହୁଁ।
ଆଚ୍ଛା ଆଚ୍ଛା ନାଇଁ ବାହାଘର ପୂର୍ବରୁ ଆପଣ କଣ ପଢୁଥିଲେ କଣ ମାନେ?
ବାହାଘର ପୂର୍ବରୁ ମୋ ପଢା ଚାଲିଲାଣି। ସରିଥିଲା ଗ୍ରାଜୁଏସନ କମ୍ପ୍ଲିଟ ହେଇଥିଲା।
ଆଚ୍ଛା ଆଚ୍ଛା ଆଚ୍ଛା। ତାପରେ ଗ୍ରାଜୁଏସନ ପରେ ହେଲା ବୋଧେ?
ଗ୍ରାଜୁଏସନ ପରେ କମ୍ପ୍ୟୁଟର କ୍ଲାସ କରାହେଇଥିଲା ତାପରେ ବାହାଘର ହେଲା ଆଉ।
ଓହୋ ଆଚ୍ଛା।
ଗ୍ୟାପ ରେ ହେଇଚି ଗ୍ରାଜୁଏସନ ପରେ ସାଙ୍ଗେ ସାଙ୍ଗେ ନେଇ ଗ୍ୟାପ ରେ ଅଛି।
ଆଚ୍ଛା ଆଚ୍ଛା ଆଉ ଆପଣଙ୍କୁ ବୁଲିବାକୁ କୋଉ କୋଉ ଜାଗା ଭଲ ଲାଗେ? ଯେମିତି ବୁଲିବାକୁ ମାନେ ଏମିତି ଛୁଟିରେ
ଓହୋ ନାଇଁ ପୁରୀ ଏବେ ଯାଉନାହାଁନ୍ତି କି ଏବେ ପୁରୀ?
ହଁ ଯାଇଚି ନା ପୁରୀ ହିଁ ଭଲ ଲାଗେ ହଁ।
ଆଚ୍ଛା ଓ ହୋ। ହଁ ହଁ ଶୁଭୁଚି ଆପଣଙ୍କ ଭୟସ ଶୁଭୁଛିଊ ମତେ ହଁ ହଁ ହାଲୋ। ହାଲୋ ହାଲୋ ସୁଭିଲା ଆପଣଙ୍କୁ? ମୁଁ କଁ କହୁଚି ଶୁଭିଲା?
ହସ୍।
ହ୍ୟାଲୋ? ହ୍ୟାଲୋ।
ମୁଁ ଶୁଭୁଛି
ହଁ ଟିକେ ନେଟୱାର୍କ ଇସ୍ୟୁ ରହୁଛି। ଆପଣଙ୍କର କଣ ଭୟସ ଟା କଟ୍ ହେଇଯାଉଛି ମଝରେ ମଝରେ ମତେ ଶୁଭୁନି ଏତେ।
ହୁଁ।
ହ୍ୟାଲୋ।
ହ୍ୟାଲୋ।
ହଁ ହ୍ୟାଲୋ।
ଶୁଭୁଛି ଆପଣଙ୍କୁ? ହ୍ୟାଲୋ।
ଶୁଭା ଯାଉଛି? ହ୍ୟାଲୋ।
ହଁଁ ଆପଣଙ୍କୁ ସୁଭା ଯାଉଛି କି? ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ।